ଶୁଭୁଛିି ନା? କଣ କରୁଛୁ?
ଶୋଇଛି ଖାଇକି ଆଉ। ଟ
ଭାଇ?
ଡିଉଟି।
ଆଚ୍ଛା।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
ଏଇ ଛାତ ଉପରେ ବୁଲୁଥିଲି ଆଉ।
କାଇଁ ଛାତ ଉପରେ?
ଭଲ ଲାଗିଲା ଟିକେ ପଳେଇ ଆସିଲି ଆଉ।
ହୁଁ।
ଆଉ କଣ କହନି, ଆଜି ତମର ଖାଇବାକୁ କଣ ହେଇ ଥିଲା?
ଆଜି ଆମର ହେଇଥିଲା ଭାତ, ଡାଲି ଆଉ ଭେଣ୍ଡି ଭଜା, ଶାଗ ଆମ୍ବ ଏମିତି ସବୁ ଖାଇବାକୁ ହେ
ଆଚ୍ଛା।
ତମର କଣ ହେଇଛି ଖାଇବା?
ଆମର ଖାଇବାକୁ, ଆମର ଚାଲିଚି ରୋଷେଇ ହେଲା। ଆମର ପ୍ରସ୍ତୁତି ଚାଲିଚି। ଆଜି ମାଛ ତରକାରୀ ହବ ତ ସେଥିପାଇଁ ହୁଁ ଆମର ଆଳୁ-ଫାଳୁ ଭଜା ସ ଭଜା ସରିଯାଇଛି ଭଜା ସରିଗଲାଣି ମାଛ ବି ଭଜା ସରି ଯାଇଛି। ତାପରେ ଏଇ ମା ନୁହଁ ନା ବେସର ଟା କରୁଥିଲେ। ତ ସେଇ ବେସର ଟା ଗ୍ରାଇଣ୍ଡିଙ୍ଗ କରିଦେଲେ। ତାପରେ ଏବେ ଷ୍ଟାଟ ହବ ଆମର ପ୍ରଣାଳୀ ଆଉ।
ଆଛା। ଆଉ ଗାଈ ବାଛୁରୀ ମାନେ କଣ କରୁଛନ୍ତି?
ଗାଈ ବାଛୁରୀ ମାନେ ଆମ ବା ଗାଈ ତ ଯାଇଚି ଚରିବାକୁ। ଆଉ ବାଛୁରୀ ବର୍ଷା ହେତୁ ସେ ବନ୍ଧା ହେଇଚି ଘରେ ଛୋଟ ବାଛୁରୀଟା ନା ତ ତା କୁ ଛାଡି ହବନି ସେଥିଲାଗି ସିଏ ଅଛି ତା ଗୁହାଳ ଆଉ।
ହା ହା ସକାଳେ କଣ ଖାଇଥିଲେ?
ସକାଳେ ସକାଳେ ମୁଁ ଖାଇଥିଲି ବରା ଆଉ ତରକାରୀ।
ଓ ଆଛା ତିଆରି ନା କିଣା?
ନାଇଁ ନାଇଁ ଭାଇ ଯାଇଥିଲା ବଜାର କୁ ତ ସେଥିଲାଗି ସିଏ ବରା ତର କାରୀ ନେଇ ଆସିଥିଲା ଆମ ଦୁଇ ଜଣଙ୍କ ପାଇଁ ତ ଆମେ ଦିଇ ଜଣ ମିଶିକି କି ଖାଇଥିଲୁ ତା ସହିତ ସିଏ ନେଇ ଆସିଥିଲା ମାଛ ଆଉ।
ଆଛା ବର୍ଷା ହୋଉଚି ନା ନା ଖରା ହଉଚି
ନାଇଁ ବର୍ଷା ହଉଥିଲା ଝିପ୍ ଝିପ୍ ପକଉଚି ଫୁଣି ମଝିରେ ରହିଯାଉଚି। ଫୁଣି ଯଦି ଲାଗିକି ଲାଗିଥିବ ଲାଗିଥିବ ଯେ ଆଉ ବନ୍ଦ ହବନି। ଏବେ ଟିକେ ବନ୍ଦ ଅଛି ତ ଉ କିନ୍ତୁ ବର୍ଷା ତ ଅଛି ଆକାଶରେ।
ଆଚ୍
ତମର ସେପଟେ ହଉନି ବର୍ଷା
ନା ଏପଟେ ପାଗ କୋହଲା। କିନ୍ତୁ ଭହୁତ କୁହୁଡ଼ି ଯାଚୁଛନ୍ତି।
ଆଛା ଆମର କିନ୍ତୁ ଥଣ୍ଡା ପକେଇଚି ଭଲ ଲାଗୁଚି ଆଉ ଏମିତି ସେଥିରେ ବି ଆମ ଜୋର ପୁରା ଫୁଲ ହେଇଯାଇଚି। ଆମର ଯୋଉ ହଁ ପୁରା ଅଙ୍ଗନବାଡି ଯୋଉ ନାହିଁ ନା ତା ପଛେ ଯୋଉ ରୋଡ ଟେନ୍ ଯୋଉ ବାଟଟା ଥିଲା ରାସ୍ତା
ହୁଁ।
ସେ ରାସ୍ତା ସେପଟେ ଯୋଉ ସେଇପଟ ଏରିଆ ପୁରା ପାଣି ପୁରା ପାଣି। ଗୋଟେ ବଡ ଟ୍ରାନ୍ସମିଟର ଟାଇପ ର ଲାଗିଚି ଯୋଉଟା ତାର ସବୁ ଯୋଡା ହେଇଚନ୍ତି। ସେଉରା ସବୁ ପୁରା ଭରି ଗଲାଣି ସେଠି ସବୁ ପିଲା ବୁଲୁଚନ୍ତି। ଦେଖିଆକୁ ବୋହୁତ୍ ଭଲ ଲାଗୁଚି।
ଆଛା।
ଆଉ ଆଉ ଘର ଲୋକଙ୍କ ସହିତ କଥା ହେଇଥିଲୁ?
ହଁ କଥା ହେଇଥିଲ କି ନା କରିଥିଲେ।
ଆଛା ଆଉ ତୋ ରିପୋର୍ଟ ପୁଣି କଣ ଆସିଲା ଭଲ ତ ସବୁ
ରିପୋର୍ଟ ଆଜି ସଣ୍ଡେ ହିଁ କାଲି ଦେଖ୍ କାଲି ଦେ ଦେଖା ହବ।
ଓହୋ ତୁ ଚାଟ୍ ଜିପିଟିରେ ପକେଇଦେ ଜଣା ପଡଯିବ।
ଆରେ ମୁଁ ପା କହୁଚି ତୁ ଜାଣିପାରୁଚୁ ଠିକ୍ ଅଛି।
ଜାଣି ପାରୁନୁ ନା କଣ?
ହଁ ଜାଣିପାରୁଚି ବା।
ଓହୋ ଜାଣିପାରୁଚୁ ଯଦି ଠିକ ଅଛି ଆଉ ଜାଣିପାରୁଚୁ କଣ ଜାଣିଚୁ ମତେ କହୁନୁ।
ଆରେ ଯେତିକି ରହିବା କଥା ତାଠୁ ଭିତରେ ଅଛି।
ଆଛା।
ତା ଓପୋ ତଳୁକୁ ନାହିଁ କି ତା ଉପରକୁ ନାହିଁ ତାରି ଭିତରେ।
ଭଲ ତ। ତା ମାନେ ନର୍ମାଲ ଅଛି ହଁ ତଥାପି ଟିକେ ହଁ ଭଲସେ ଜାଣିବା ପାଇଁ ଦେଖେଇଦବା ହିଁ ଦରକାର।
ହୁଁ।
ଆରେ ତୁ ଆଜି ଯୋଉ ସକାଳେ ମତେ ନୀଳ ଗାଈ ଦେଖାଉନଥିଲୁ ନା। ମତେ ଲାଗିଲା ସେ ସବୁ ହରିଣ ଭଳି।
ନା ସେ ହରିଣ ଭଳିଆ ଦେଖା ଯାଉଛନ୍ତି। ନୀଳଗାଇା ନୀଳବାଇ ଛୁଆ ନୀଳଗାଈ ତ ନିଛୁଆ ଗୁଡ଼ା।
ମୁଁ ଭାବିଲି ନା କଣ ନୀଳ ଗାଈ ମାନେ ସେ ନୀଳ ଗାଈ ମତଲବ ସେ ହଉଛନ୍ତି ନୀଳ।
ନା ନା।
କିନ୍ତୁ ଦେଖିଲା
ଏଟା ଜଙ୍ଗଲି ଗାଇ ଜଙ୍ଗଲ ଗାଈ।
ଆଚ୍ଛା ସେ ସବୁବେଳେ ଜଙ୍ଗଲରେ ରୁହନ୍ତି ସେଇଠି ନା
ଏଁ
କଣ?
କଣ?
ମୁଁ କହିଲି ସେ ମରାମରି କରନ୍ତିନି ନା।
ଆ ରେ ସେ ମଣିଷ ମଣିଷଙ୍କ ଠାରୁ ଦି କିଲୋମିଟର ଦୂରରେ ସେ କେବେ ତା ପାଖକୁ ଆସେନି ଭାରି ତରକା ନା ସେ ଭାରି ତରକା ଭାରି ତରକା।
ଆଚ୍ଛା ସିଏ ଏତେ ମଣିଷ ଆଉ ଦେଖିଲେଣି ତାପରେ ବି ସିଏ ସିଆଡେ ବଣରେ ରହିଲେ।
ବଣା ଟା ତ ବୁଲୁ ଚନ୍ତି ସେ ଦେ ବୁଲାରିଆଟା ବୁଲିୁ ତରକା ଗୁଡା ଆଉ।
ଆଛା ତୁ ଖାଇବାକୁ ଦଉ ତାଙ୍କୁ
ଖାଇବାକୁୁ ହିଁ ରୁଟି ଖାଇବାକୁ ଦେଲେ କିଛି ଆସିବେନି ନାଇଁ ତୁ ଯଦି ପୋପାଡିକୁୁ ଖାଇବା ତାଙ୍କ ପାଖକୁ ସେ ଆହୁରି ଦୌଉଡି କି ପଳେଇ ବେ।
ପଳେଇବେ ହେ ଓ ଡରିଯାଆନ୍ତି।
ଆଉ ଖାଲି ଯଦି ପକେଇ ଦେଇ ଥିବି ମୁ ପରେ ତାର ଖା ଇଥିବେ ଖାଇଥିବେ। କିଏ ଯଦି ସେ ଥିବା ଅବସ୍ଥାରେ ଡ଼ାକୁଚି ଦୌଡ଼ିକି ପଳେଇବ।
ଓହ ତମର ସେଠି ଆଉ ହରିଣ ନାହାନ୍ତି?
ହରିଣ ନାଇ ନୀଳ ଗାଇ ଆଉ ମୟୂର।
ଓ ହ ଡେଲି ମୟୂର ଦେଖୁଥିବୁ ପ୍ରତିଦିନ ଆଉ।
କୁକୁର ଦଶଟା ଖଣ୍ଡେ ରଖିଛୁ ମାଙ୍କଡ ଦଶଟା ଖଣ୍ଡେ ରଖିଛୁ।
ଆଉ ସେଠି ସବୁ ଅଛନ୍ତି କୁକୁର ମାଙ୍କଡ। ହୁଁ ହୁଁ ମୟୂର ଗୁଡ଼େ ପୁଛ ଯେତେବେଳେ ପୁରା ଖୋଲି ଦଉଥିବେ ବଢିଆ ଦେଖା ଯାଉଥିବେ ନାଇଁ।
ବର୍ଷା ଫର୍ଷା ଉଠେଇଲେ ଖୁସି ହୁଅନ୍ତି ନହେଲେ ତାଙ୍କ ମନ ଭିତରେ ନାଚନ୍ତି।
ଆଛା। ମୟୂର କୁ କଣ ଖାଇବାକୁ ଦଉ?
ସେଇ ରୁଟି ଫୁଟି ପକାଏ ରୁଟି ବିସ୍କୁଟ ଫିସ୍କୁଟ ଦିଏ ସେ ଖାଆନ୍ତି ସବୁ ଆଉ।
ସେ ସେ ସେ ବଣରୁ କଣ ଖୁଣ୍ଟି ଖାଣ୍ଟି ଖାଉଥିବେ ଆଉ।
ପରେ ଏଠି ମିଳିଯାଏ ଖାଇବା କୁକୁରଙ୍କ ପାଇଁକା ବିସ୍କୁଟ୍ ଯମି ଆମର ଏତେ ଚର୍ବି ହେଇଯାଇଚି
ଖାଇବେନି?
ନା ସେ ରୁଟି ପକେଇନି ଖାଇବେନି। ସେ ସେ ଯେମିତି କୁକୁରଟା ମୁଁ ଇଗ୍ନୋର୍ କରିବି ହେଲା, ତାପରେ ଧୀରେ ଧୀରେ ପୁରା ହାଇଷ୍ଟାଣ୍ଡାଡ ର କୁକୁର।
ଅଁ, ହଁ ଆମ ଏଠି କୁକୁର ଯା ଦବୁ ସେ ସେଇଆ ଖାଇବେ।
ତ ତୋମ କୁକୁର ଆଖି ଯୋଉ ଦେଖେଇବେ ସାଙ୍ଗେ ସାଙ୍ଗେ ତାଙ୍କୁ ବିସ୍କୁଟ୍ ଦବକି ତୋତେ ଅନେଇବେ। ଶୁଣି ଦେଇେ ତୋତେ ଅନେଇବେ, ତାପରେ ପାଞ୍ଚ ଦଶ ମିନିଟ ପରେ ପାଞ୍ଚ ଦଶ ମିନିଟ୍ ପରେ କିଏ ଯଦି ଗୋଟେ ଖାଇଲା ଖାଇଲା ନହେଲେ ନାଇଁ, ଆଉ ଜଣେ ଜଣେ ପୁରା ଇଗ୍ନୋର ମାରି ପଳେଇବେ।
ତାହା ଅପେକ୍ଷା ମଣିଷ ରଖି ଖାଇଦବା ଭଲ।
ହଁ, ନା ଆଉ ଗୋଟେ କୁକୁର କାଲି ମୋତେ ଗୋଡେଇଲା କାଲି ମୋ ପ ମୋତେ ଗୁଡେଇଲା ଚାଲିନା ମୋତେ ସୁଙ୍ଘିଲା ନା
ଆ, ଦେଖି ଚାହିଁଥିବୁ, କାହିଁକି କହନି କେତେବେଳେ କୋଉ କୁକୁଡ ମୁଣ୍ଡକୁ ଉଠିବ କି କେତବେଳେ ତୁ ଦେଖିନଥିବୁ ତୋ ପ ଛରେ ଆଉତୁଅ ହେଲା। ତାଙ୍କୁ ବିପଦ ଆସିଲେ ସେ କିଛି ବି କରିପାରନ୍ତି।
ସେମାନେ ବହୁତ ସେ ନାଞ୍ଜ ହଲେଇ ହଲେଇକି ତୋ ଦେହରେ ଘଷିଯିବେ। ଏ ଡର ମାଡେ କାହିଁ ତା
ହଁ ଡର ମାଡିବୁନି ନା ଟିକେ ନା ଡର ମାଡିବ, କିନ୍ତୁ ଯେତେ ବି ସିଏ ମିଶିଗଲେ କି ଯାହା ବିି କଲେ ଡର ତ ଲାଗିବ ନା ହେଲା। ହେଇଭଳିଆ ସବୁ କଥା ଆଉ, ଆଉ ତୋମେ ସକାଳେ ଆଜି କଣ କରିଥିଲୁ ରୋଷେଇ? ମାନେ ଜଳଖିଆ?
ଜଳଖିଆ ଆଜି କିଛି ବନେଇନି, ଏ ହଁ ସେଇ ଛତୁଆ ଯେ ଖାଇଦେଇ ଟିକେ ଆଉ କିଛି ବନେଇନି ସକାଳେ। ଖାଇଥିଲି ସେଇ ଆ, କିଛି ନାଇଟ୍ ଡିଉଟିରୁ ସ୍ପାର କରିକି ଆସିଥିଲି, ଖାଇକି ଶୋଇଥିଲେ। ଖଇକି ଆଉ ଡ୍ରାଏଫୃଟ୍ସ ଖାଇଲି। ତାପରେ ଜାମୁକୋଳି ଟିକେ ଖାଇଲେ।
ଆଚ୍ଛା।
ତାପରେ ଏବେ ଲଞ୍ଚ କରିକି ଶୋଇଛି।
ତୋମର କଣ ଜାମୁକୋଳି ସବୁବେଳେ ଆଣିକି ରଖୁଛ?
ଜାମୁକୋଳି ଆଣୁଛିକି ଜାଣି
କଣ?
ଭଲ ଶରୀର ପାଇଁ ଭଲ ଜାମକୋଳି ତ ଆଣିିକି ଷ୍ଟକ୍ କରିକି ର
ତୁ ଅଁଳା ଆଣିକି ଖାଉନୁ।
ଅଁଳା ରେ ଅଁଳା ଡ୍ରାଏ ଅଁଳା ଖାଉଛି ସେ ନମକିନ୍ ବରା।
ଓହୋ! ଆଚ୍ଛା ଖାଉଛୁ ତାହେଲେ ତାକୁ?
ଜଷ୍ଟ ମୁଁ ଏବେ ଖାଇକି ପାଟିରେ ତାକୁ ଦିଟା ପକେଇଥିଲି।
ଆଉ ଯେ ଇଏ କରଛି ଯୋଉ କଣ କହନି ଖରାବେଳ ଖାଇବା ଖାଇ ସାରଲୁଣି?
ହଁ ସଇଲାଣିି ଆଉ।
ଆଚ୍ଛା।
ଖାଇକି ବାସନ ଫାସନ ମାଜିକି ଏ ହଜ୍ ବେଣ୍ଡ କୁ ବିଦା କରିବି ଶୋଇ
ହଁ ହଁ ସ୍ୱାମୀ ତାହେଲେ ଗଲେଣି ତମର?
ହଁ।
ଆଚ୍ଛା, ଆଉ କଣ ଖବର କହ?
ଆଉ ଶାଶୁମା କଣ କରୁ
ଠାକୁଆଙ୍କ କଣ କଣ ସେ ଖାଲି ଦାନ୍ତ ଘସି ଯାଉଛି ଶହେଥର ହେଲା।
ଆମ ବାାରିରେ କଣ ଲଗା ହେଇଛି ବର୍ଷା ଦିନ ଫସଲ?
ନା ଲୋ କିଛି ଲଗା ହେଇନି, ଫସଲ କଣ ଲାଗିବ।
କିନ୍ତୁ ଆମେ ମୁଁ ଯୋଉ ମୁଁ ଯୋଉ ଯେତେବେଳେ ଯାଇଥିଲୁ ଖଡ଼ା ଶାଗଉରା ପୋତିକି ଜିନିଷ ଖଡ଼ା ଖଡ଼ା ଗୁରା ହେଲା
ତୁ ପୋତି ଥିଲୁ?
ହଁ, ଆରେ ଯୋଉ ଗୋଟେ ଛଣ ଗଦା ପାଖରେ ଛଣ ଗଦା ପାଖରେ ନା କଣ?
ଛଣ ଗଦା ପାଖରେ ମୁଁ ପାଉନି କାହିଁ। କଣ କହିଲୁ, କାଇଁ ଦେଖା ଯାଉନି ଇଏ ଗଛ ବୃଛ ସବୁ ଉଛିି ଯାଇଛି ନା ଛୋଟ ଛୋଟ ଟ ଅନା ବନା ହେଲା ମୁଁ ଜଣା ପଡୁନି କିଛି ସବୁ ଠିକ୍ ସେ
ନାଇଁ ନା ମୁଁ ଯେତେବେଳେ ଥିବି ତା ଲଗେଇକି ଆସୁ ନା ତାପରେ ହେଇଥିବ ବୋଧେ।
ବୋଧେ ହେଇଥିବ ଖାଇଦେଇକି ଆମେ ହଜମ କରିଦେଇଚୁ। ହଉ ମୁଁ ରଖୁଛି ଆଁ
ହଉ।
ହଁ।